କୁହନ୍ତୁ କୁହନ୍ତୁ କଣ କରୁଥିଲେ?
ଏମିତି ହିଁ ମୁଁ ସାଙ୍ଗଙ୍କ ସହିତ କଥା ହଉଥିଲି। ଆପଣ କଣ କରୁଛନ୍ତି?
କିଛି ନାହିଁ ଶୋଇଥିଲି ଟିକେ। ଆପଣଙ୍କର ଫୋନ୍ ଆସିଲା ଟିକେ ମୁଁ ଉଠିକି ଟିକେ ବାହାରୁ ଚାଲି ଆସିଲି ଆଉ।
ଆଚ୍ଛା ଆଚ୍ଛା ହେଲେ ମୋ ପାଇଁ ଆପଣ ଟିକେ ଅଧିକ ପରିଶ୍ରମ କରିଦେଲେ।
କଣ କରିବା ଆପଣ ଯୋଉ ମରି ଯାଉଛନ୍ତି ଟିକେ ଏଥିପାଇଁ ଟିକେ କରିଦେଲି ଆଉ।
ନାାଇଁ ଏଇଟା ଭାବନ୍ତୁନି ଯେ ମୁଁ ଆପଣଙ୍କ ପାଇଁ ମରି ଯାଉଚି।
ପଇସା ପାଇଁ ମରୁଛନ୍ତି। ଛାଡ଼ନ୍ତୁ କଣ କହିବା ଆଉ ଆଜିକାଲିର କଥା। ଆଉ ପୁରି ଉପମା ଖାଇଥିଲେ?
ହଁ ଖାଇଥିଲି। ସେଇଟା ବି ମୋର ଗୋଟେ ମିତ୍ର ସହିତ ଖାଇଥିଲି।
ହଁ କି?
ଯିଏ କିି ସବୁବେଳେ ଖାଆନ୍ତି। ମୁଁ ତାଙ୍କ ସହିତ ଥରେ ଏମିତି ମିଶି ଯାଇଥିଲି ଆଉ।
କଣ ଖାଇଥିଲେ?
ଏମିତି ପୁରୀ ଉପମା ଆଉ ନାଇଁ ସରି। ପୁରି ସହିତ ବରା ଜାଣିଚନ୍ତି, ବରା ଖାଇଥିଲି ମୁଁ।
କଣ କହିଲ କଣ କହିଲ?
ପୁରି ସହିତ ବରା ଯୋଉ ଜାଣିଛନ୍ତି ନା? ଆପଣ ଓଡିଶାରେ ରହୁଥିବ ବୋଲି ତ ଜାଣିଥିବେ ହିଁ ବରା।
ଦେଖନ୍ତୁ ମୁଁ ଓଡ଼ିଆରେ କଥା ହଉଚି ତ ଓଡ଼ିଆରେ ହିଁ ଖାଉ ମାନେ ଓଡ଼ିଶାରେ ରହୁଥିବି। ଆଉ ମୁଁ ଆପଣଙ୍କୁ ପଚାରିଲି ପୁରି ଉପମା କଥା ତ ବରା ତ ଜାଣିଥିବି ମୁଁ।
ହଁ ନା ଭାବିଲି କାଳେ ଜାଣିଥିବେ କି ନାହିଁ ସେଥିପାଇଁ କହିଦେଲି ଆଉ।
ଟିକେ କମ୍ ଭାବନ୍ତୁ ବେଶୀ ଭାବିଲେ ତ ଭଲ ନାହିଁ ଆଜିକାଲି।
ହଁ, ହଁ।
ସେଇଆ।
ଯେ ମୁଁ ଟିକେ ଅଧିକ ହିଁ ଭାବିଦିଏ।
ହଁ, ହଁ ଯାହାର ଯେମିତି କଥାବାର୍ତ୍ତା ମାଇଣ୍ଡ୍ ଆଉ ନା କଣ? ଛାଡ଼ନ୍ତୁ ଛାଡ଼ନ୍ତୁ ସେ କଥା। ଆଉ ମୁଁ ଗୋଟେ କଥା ପଚାରି ବାକୁ ଚାହୁଁଚି ଆପଣଙ୍କୁ। ଆପଣ ଯ-ଅଁ, ଆପଣ ଯଦି ଯେତେବେଳେ ବିଚଳିତ ହୋଇଯାଆନ୍ ଠିକ୍ ଅଛି, ତ ଆପଣ କଣ କରନ୍ତି ମାନେ ଧ୍ୟାନ କରନ୍ତି, ନା ଟିକେ ଶୋଇପଡ଼ନ୍ତି? ନା ପାଠ ପଢନ୍ତି ନା ଗୀତ ଶୁଣନ୍ତି କଣ କରନ୍ତି ଆପଣ?
ମୁଁ ବିଚଳିତ ହେଇଗଲେ ମୁଁ ସର୍ବେ ପ୍ରଥମେ ମୁଁ ଯାଏ ମୋର ନାରାୟଣଙ୍କ ପାଖକୁ ମାନେ ମୋ ଭଗବାନଙ୍କ ପାଖକୁ ଯାଏ ମୁଁ କିଛି କହିଦିଏ। ଯୋଉଟା କି ମୋତେ ଲାଗେ କି ହଁ ମୁଁ କିଛି ଏ ଉଁ, ଶେୟାର୍ କରିଦେଲି। ତ ମୋ ମନ ଟିକେ ହାଲକା ଲାଗେ, ଆଉ ଯଦି ବିି ତା ଆଡୁ ଅଧିକ ମୁଁ ଯଦି ବିଚଳିତ ହେଇଥିବି ଯୋଉଟା ଭଗବାନଙ୍କୁ କହିଲା ପରେ ହେଲେ କିଛି ହୁଏନି ତ ମୁଁ ଶୋଇପଡ଼େ।
ବହୁତ ଭଲ ଲାଗିଲା ଆପଣଙ୍କର ସମାଧାନ ଶୁଣିକି ତ ଆପଣ ଗୋଟେ ସମାଧାନ ଅଛି ଆଉ ଗୋଟେ ହେଉଛି ଆପଣ ଭଗବାନଙ୍କ ପାଖକୁ ଯାଇକି ସବୁ କହି ଦିଅନ୍ତି ମୋର ଏମିତି ଏମିତି ମାନେ ଦୁବିଧା ଅଛି। ହ ଆଉ ଗୋଟେ ଏହା ଯେ ଆପଣ ଶୋଇପଡ଼ନ୍ତି ସେଆ ନା ମୁଁ ଠିକ୍ କହିଲି।
ହଁ ଯଦି ଶୋଇଲେ ବି ନିଦ ହୁଏନି କିଛିଟା ଏମିତି ବି ଚିନ୍ତା ରହୁଛି ଯୋଉଟା କି ଶୋଇଲେ ବି ନିଦ ହୁଏନି। ତ ମୁଁ ଟିକେ କଣ କରେ କାନ୍ଦି ପକାଏ ଆଉ।
ଯଦି କିଛି ଦୁବିଧା ହେଲେ ଆପଣ କାନ୍ଦି ପକାନ୍ତି ସେୟା କହୁଛନ୍ତି। ଓହୋ ବହୁତ ଭଲ ବହୁତ ଭଲ କିନ୍ତୁ ମୁଁ ଯଦି ମୋତେ କିଏ ମାନେ ଦୁବିତା ହେଇଥିବ ଠିକ ଅଛି ତ ଯଦି ରାତିରେ ହେଇଥିବ ତାହେଲେ ମୁଁ ଶୋଇପଟେ ସକାଳୁ ଉଠିଲା ବେଳକୁ ଭୁଲିଯାଏ। ହେଲା ଆଉ ଯଦି ହଁ ଅଧିକ କିଛି ହେଇଥିବ କହିଲେ ସାଙ୍ଗମାନଙ୍କ ସହିତ କଥା ହେଲେ ଏବେ ଟିକେ ଭଲ ଲାଗେ ଆଉ।
ତ ଆପଣଙ୍କୁ ଯଦି ରାତିରେ ଯୋଉ ନିଦ ଲାଗିଲାନି ମାନେ କିଛି ଚିନ୍ତା ଏମିତି ବି ହୋଇଥାଏ ଯୋଉଟା କି ନିଦ ହୁଏନି ତ ସେମିତି ହେଲା ଆପଣ କଣ କରନ୍ତି?
କିଛି କରେନି ସେମିତି ଶୋଇବାକୁ ଚେଷ୍ଟା କରେ ନିଦ ହୁଏନି ଚେଷ୍ଟା କରେ ନିଦ ହୁଏନି ଚେଷ୍ଟା କରେ। ଗୋଟେ ମୁହୂର୍ତ୍ତ ପରେ ହେଇଯାଏ।
ହଁ ସେଇଟା ହିଁ ସେ ଯୋଉଟା ବି ଅତି ହେଲେ ନିଦ ତ ହେଇଯାଏ ହିଁ। ଏମିତି ତ ନାଇଁ ଆମେ ଲକ୍ଷ୍ମଣ ଭଳି ନିଦ୍ରାକୁ ତ୍ୟାଗ କରିଦବୁ।
ହୁଁ ସତ କଥା ଆଉ।
ତ ଫର ବି ମୁଁ କଶିସ କରେ।
ହଁ।
ଆଉ ଯେତେବେଳେ ଦୁଃଖ ଚିନ୍ତା ସହିତ ଦୁଃଖ ବି ମି ମିଳିତ ହେଇଯାଏ ତ କାନ୍ଦି ପକାଏ।
ଓହୋ ବୁଝିପାରିଲେ ବୁଝିପାରିଲି ଆପଣ କାନ୍ଦି ପକେଇଲେ ଟିକେ ଆପଣଙ୍କୁ ଭଲ ଲାଗେ। ନାଇଁ କି ହଁ ମତେ ବି ଲାଗେ ଯେ ନାଇଁ ନିଜର ଯୋଉ କଣ କହୁନାହାନ୍ତି ମାନେ ଇମୋସନ୍ କି ଯାହା ବିନା ମାନେ ଲୁଚେଇଆବା କଥା ନାହିଁ ମାନେ ଯଦି ଇଚ୍ଛା ହେଲା କାନ୍ଦିବା ପାଇଁ କାନ୍ଦି ପକାଇବା କଥା। କାହିଁକିନା ଆମେ ପୁଅମାନେ କାନ୍ଦି ପାରୁନୁ କାହିଁକି ନା ଆମକୁ ପିଲାବେ ଶିଖା ହେଇଛି। ଯେ ପିଲାମାନେ କାନ୍ଦନ୍ତିନି।
ନା ସେଇଟା ଯିଏ ବି ଶିଖେଇଛନ୍ତି ଭୁଲ ଶି
ନାଇଁ ବୁ ଶୁଣ ଶୁଣନ୍ତୁ ମୁଁ କଣ କହୁଛି ବୁଝିପାରୁ ତୁ ଭୁଲ ଶିକଉଛନ୍ତି କିନ୍ତୁ ଏଇ ଜିନିଷ ଟା ଚାଲି ଅଛି ହଁ କି ନାଇଁ? ଏଇ ଜିନିଷଟା ଚାଲିଅଛି ପିଲାବେଳୁ ଯେ ନାଇଁ ନାଇଁ କାନ୍ଦନ୍ତିନି ତୁ ତ ପୁଅଟା କାଇଁ କାନ୍ଦୁଛୁ। ତ ସେ ଜିନିଷ ନା ମାନେ ବଡ଼ ହେଇ ହେଇ ହେଇନା ସେ ଜିନିଷଟ କ ମାନେ ମଷ୍ଟ ପ୍ରକ୍ଟିସ୍ କରେ ସେଇଟା ମାନେ ରହିଯାଇଛି।
ସେ ଜିନିଷ
ନାପ ସବୁର ଥିଲା ଆଚ୍ଛା ଆଚ୍ଛା।
ତ ସେଇଟା ହେଉଛି କଥା କିନ୍ତୁ ସେଇଟା ବି ମୁଁ ତ ଆପଣଙ୍କ କରିବା ସେଇଟା ସମ୍ପୂର୍ଣ୍ଣ ଭୁଲ କାହିଁକିନା ଏବେ ଦେଖନ୍ ତୁ ପିଲାମାନେ ବି କାନ୍ଦିଲେ ତାଙ୍କୁ ଟିକେ ହାଲକା ହେଇଯାଏ। ଯାହା ଭାବନ୍ତି ତ ସେଇଟା ମୋର ବି ଆପଣଙ୍କ ବୟସ ସମାନ ନ ବୁଝୁଚନ୍ତି ମୁଁ କଣ କହିଲି?
ହଁ ବୁଝିପିଲି ବୁଝିଲି।
ହଁ ହଁ ଆପଣ କଣ କ କହୁଛନ୍ତି କୁହନ୍ତୁ ଆପଣଙ୍କ କଣ ରାୟ ଥାଏ ଉପରେ ନେଇକି?
ନାଇଁ ମୁଁ ଆଚୁଆଲି କୁହେ ଯେ ସେତେବେଳେ ବି ଦୁଃଖ ଲାଗେ ନା ଯଦି କାନ୍ଦିବାକୁ ଇଚ୍ଛା ହେଲା ତ କାନ୍ଦିଦେବା ନିହାତି ଦରକାର। କଣ ପାଇଁ ନା ଏମିତି ନାଇଁ ଯେ ଆମର ଯୋଉ ଲୁହ ରହୁଛି ସେଇଟା ଦ୍ରୁବଳତାର ପ୍ରତୀକ। ମୁଁ କହିବି କି ସେଇଟା ବହୁ ବହୁତ ସମ୍ମାନ ଆଉ ସାହାସିକତା ର ପ୍ରତୀକ। ଆଉ ଯାହା ପାଖରେ ହୃଦୟ ଆଉ କରୁଣା ଅଛି ସେମାନେ ହିଁ କାନ୍ଦିପାରନ୍ତି ସମସ୍ତେ କାନ୍ଦି
ବହୁତ ବହୁତ ବଢ଼ିଆ କଥାଟା ଆପଣ କହିଲେ। କିନ୍ତୁ କେତେଜଣ ମାନେ ଇଚ୍ଛା କରୁଣା ଥାଇ ହୃଦୟ ଥାଇକି ବି ନାଇଁ କି ନିଜକୁ ସମ୍ଭାଳି ଦିଅନ୍ତି କାନ୍ଦନ୍ତିନି ତ ରହିଲା ଏଇଟା ଲୋକମାନଙ୍କ ଉପରେ ରହିଲା କିଏ କେମିତି କିଆଁ ହେଲା।
ହଁ ତାପରେ ଗଲେ ପୁଅ ମାନଙ୍କୁ ଏଥିପାଇଁ ମନା କରାହେଇଚି ପୁଅ ମାନେ ଗୋଟେ ଟାଇମ ପରେ ତାଙ୍କେ କୁଟିଆ ହେଇଯାଆନ୍ତି। ଆଉ ତାଙ୍କ ସାଙ୍ଗସାଥି ଏମାନଙ୍କ ସାମ୍ନାରେ ମାନେ ତାଙ୍କୁ କ ଏମିତି ଇମୋସନ ଟା ଖୋଲିକି କହିବାକୁ କିଏ ମିଳନ୍ତିନି ସେଥିପାଇଁ ତାଙ୍କେ ନିଜ ଲୁହକୁ ଅ ବସରେ କରିଦିଅନ୍ତି। ମାନେ ନିଜ ଯୋଉ କହୁଚନ୍ତି ନା କଣ୍ଟ୍ରୋଲ କରିଦିଅନ୍ତି ଆଉ ଯେତେବେଳେ ତାଙ୍କୁକୁ ବି ଦୁଃ ଖ ଲାଗେ ନା ତାଙ୍କୁ ଯଦି ସେମିତି କିଏ ମିଳିଗଲା ଯାହାକୁ ତାଙ୍କେ ଉ ସେ ସବୁ କହିପାରିବେ ତ ତାଙ୍କେ ନିଶ୍ଚିନ୍ତ ରୂପରେ କାନ୍ଦି ପକେଇବେ।
ତ ଯେମିତି ମୁଁ ଗୋଟେ ଆପଣଙ୍କର ଗୋଟେ କଥା କହୁଚି ତ ଆମ ଆମେ ଯଦି ପୁଅ ସାଙ୍ଗ ଆମେ ନା ଆମ ପୁଅ ସାଙ୍ଗମାନଙ୍କୁ କହିପାରୁନୁ କାଇଁକିନାି ସେମାନେ ହସିଦେବେ ଆଉ ଆପଣ କେ ଚିଡ଼େଇବେ। ଯଦି ଝିଅ ସାଙ୍ଗଟେ ଥିବ ଯିଏ ବୁଝିପାରୁଥିବ ତାକୁ କହିଲେ ତାଙ୍କ ପାଖରେ ମତେ ଲାଗୁଚି କାନ୍ଦିଲି ଚଳିବ। ବୁଝୁଚନ୍ତିୁ ମୁଁ କଣ କହୁଚି? ହୁଁ ହଉ ଛାଡ଼ନ୍ତୁ ଦେଖିବା। ସେ ଜିନିଷ ଚାଲେ ଦୁଃଖ ସୁଖ ଦୁଃଖ ସୁଖ ତ ଚାଲିଥାଏ ଜୀବନରେ। ଆଉ ସେ ନଚେ ତ ଆମୋର ଜୀବନ ଚାଲିବନି ନା କଣ?
ହଁ।
ହୁଁ ସେଇଆ ସେଆ। ତାହେଲେ ଆପଣ ତାହେଲେ ଭଗବାନଙ୍କୁ ମାନନ୍ତି ଆଉ ଭଗବାନଙ୍କୁ କହିବି ଦିଅନ୍ତି ଯେ ଆପଣଙ୍କର ହୁଁ ଯାହାବି ସମସ୍ୟା।
ହଁ ନିଶ୍ଚିନ୍ତ ରୂପରେ।
ତ ଆପଣ କେଉଁ ଭଗବାନ ମାନନ୍ତି?
ମୁଁ ବଜରଙ୍ଗବାଲିକୁୁ ଗୋବିନ୍ଦ କୁ ମାନେ। ମାନେ ଆମ ଯ ଶ୍ରୀକୃଷ୍ଣ ରୁହନ୍ତି।
ହଁ ଶ୍ରୀକୃଷ୍ଣ କୁହନ୍ତୁ ନା।
ହଁ।
ଏମିତି ଏମିତି ମୋର ଦୁବିଧା ହେଇଚି ଆଉ ପ୍ରଭୁ ସମ୍ଭାଳି ଦିଅନ୍ତୁ।
ହଁ ନାଇଁ ମୁଁ ସମ୍ଭାଳି ଦିଅନ୍ତୁ ଏମିତି ତ କେବେ କିଛି କହିନି ମୁଁ ବାସ କହେ ଯଦି ମୋ ଦ୍ଵାରା କିଛି ଭୁଲ ହେଇଚି ତ ତା ପାଇଁ ମୁଁ ପ୍ରସ୍ତୁତ ଅଛି ଯୋଉ ବି ଦଣ୍ଡ ମିଳିବ। ଯଦି ମୋ ଦ୍ଵାରା କିଛି ନାହିଁ ତ ସେ ପରିସ୍ଥିତିକୁ ମୁଁ କେମିତି କରିବି ସେଇଟା ଦେଖିଦିଅନ୍ତୁ।
ହଁ ବୁଝିଲି ବୁଝିଲି ହଉ ବହୁତ ଭଲ କଥା। ଆପଣ ଯୋଉ କହିଲେ ମତେ ଖୁସି ଲାଗିଲା ଶୁଣିକି। ତ ମୁଁ କହୁଥିଲି ଆପଣଙ୍କୁ ଏ କଥାଟେ ହୁ ଜମଙ୍ଗ ରା?
ହଁ ଶୁଣା ଯାଉଛି।
ହଁ ହଁ ହଁ ତ ମୁଇ ଭାବୁଛି ମୁଁ ତ ଏତେ ଭଗବାନଙ୍କ ପ୍ରିୟ ନୁହେଁ ଠିକ୍ ଅଛି ମୁଁ ତତେ ଭଗବାନଙ୍କ ପ୍ରିୟ ନୁହେଁ। କିନ୍ତୁ ମୁଁ ଭାବୁଛି ଯେ ଆପଣଙ୍କ କହିଲା ଅନୁସାରେ ମୁଁ ବି ସାଙ୍ଗସାଥି ତ ମୋର ନାହାନ୍ତି ମାନେ ସବୁ ଅଛନ୍ତି କିନ୍ତୁ ଯିଏ ବୁଝିବେନି। ମୁଁ ଭାବୁଛି ଭଗବାନଙ୍କୁ ମୁଁ ସମର୍ପଣ ହେଇଯିବି। ମାନେ ମୁଁ ବି ତାଙ୍କୁ କହିଦେବି ଆଉ ମୋତେ ଲାଗେ ଯଦି ଆପଣ ମ ଯିବେ କି ମାନେ ଟିକେ ଶାନ୍ତି ମିଳେ ନା କଣ? ହୁଁ ସେଇ ଜିନିଷକୁ ମୁଁ ଆପଣ ଯୋଉ ଜିନିଷ କହିଲେ ସେ ଜିନିଷକୁ ମୁଁ ମାନେ ଆଗକୁ ବଢ଼େଇକି ନେବି ଦେଖିବା କଣ ହଉଛି ଆଗକୁ।
ହଁ ଭଲ ଭାବିଛନ୍ତି ଆଣ
ଆଉ ଛାଡନ୍ତୁ ତମେ ଆମେ ବହୁତ ମାନେ ଟିକେ ଗଭୀର ବିଷୟରେ କଥାବାର୍ତ୍ତା ହେଇଗଲେ। ତ ମୁଁ ଚାହୁଁଛି ଟିକେ ଆମେ ହାଲକା ଫୁଲକା ଟିକେ କଥା ହେବା। ତ ଆପଣ କୁହନ୍ତୁ ଆପଣଙ୍କୁ କଣ କଣ ଭଲ ଲାଗେ ଖାଇବାରେ?
ଖାଇବାରେ ମୁଁ ଶୁଦ୍ଧ ନିରାମିଷ ସବୁ କିଛି ଖାଏ। ଆଉ ତା ସହିତ ମତେ ଖାଇବାରେ ଟିକେ ସାଲେଡ ଆଉ ପ୍ରଚାଟ
ଗ ଗତ ମସମରେ ଓହୋ ତାହେଲେ ମସଲା ଚାରେ ବୁଟ ଖାଇବାକୁ ଭଲ ଲାଗିବ ନାଇଁ?
ହଁ।
ହଁ ବୁଝିପାରିଲେ ବୁଝିପାରିଲେ ମାନ ଆପଣ ପୁରା ଦେହ ପୁରା ଯତ୍ନ ନିଅନ୍ତ ତାହାେଲେ? ନାଇଁ କିି ଆପଣ ବୋଧେ ସେ ଯୋଉ ବାହାର ଖାଦ୍ୟ ଯେମିତି ପୁରୀ ହଉ ଉପପମା ହଉ ମାନେ ଏମିତି ଜଙ୍କ ଫୁଡ଼୍ ଆପଣ ବେଶୀ ଖାନ୍ତିିନି ବୋଧେ।
ନାଇଁ ନାଇଁ ସେଗୁଡାକ ମତେ ଖାଇବାକୁ ଅଧିକ ପସନ୍ଦ ନାହିଁ। ଆଉ ମୁଁ ବେଳେ ବେଳେ ଖାଇଦିଏ।
ହ, ତାହେଲେ ଆପଣଙ୍କ ଚିନ୍ତାଧାରା ମୋ ଚିନ୍ତାଧାରା ପୁରା ବିପରୀତ। ମୋତେ ବହୁତ ପସନ୍ଦ। ସେ ଜିନିଷ ଯାକ। କିନ୍ତୁ ମୁଁ ବି ଭାବେ ଟିକେଏ ଏବେ ତ ମୋର ହେଉନି। ମୁଁ ଭାବୁଛି ଭବିଷ୍ୟତରେ ମୁଁ ସେ ଜିନିଷ ସବୁ ନେଇକି ଟିକେ ନିୟନ୍ତ୍ରଣ କରିବି। କାହିଁକିନା ଯଦି ସେ ଜିନିଷ ଅଧିକ ଖାଇଲେ ଆମ ଦେହ ଖରାପ ହେଇଯିବ। ଆଉ ସ୍ୱାସ୍ଥ୍ୟ ହିଁ ମୋତେ ଲାଗେ ଆମର ସମ୍ପଦ। ଆଉ ଯଦି ଅଧିକ ଖାଇଲି ତାହେଲେ ମାନେ ମୋ ସ୍ୱାସ୍ଥ୍ୟ ଖରାପ ହେଇଯିବ ମୋତେ ସେମିତି ଲାଗେ। କାରଣ ଆଗ କାଳରେ ଯେମତି ମାନେ ଯୋଉ ଥିଲେ ପୂର୍ବ ପୁରୁଷ ମାନେ ତାଙ୍କେ ଶହେ ବର୍ଷ, ଅଶୀ ବର୍ଷ, ନବେ ବର୍ଷ ବଞ୍ଚୁଥିଲେ। କିନ୍ତୁ ଆମେମାନେ ଯେଉଁ ଚାଳିଶି, ପଚାଶ, ଷାଠିଏ ରୁ ମରିଯାଉଛନ୍ତି। କାହିଁକି କହୁନାହାନ୍ତି? ସେ ଖାଦ୍ୟ ପାନୀୟ ପାଇଁ।
ହଁ ନିଶି ନିଶ୍ଚିନ୍ତ ଭାବରେ।
ହଁ ମୁତ ସେଇ ଜିନିଷକୁ ମୁଁ ଭାବୁଛି ଠିକ୍ କରିବି। କି ମୁଁ ନିଜେ ଖାଇବି ମାନେ ଆପଣ ଯେମିତି ଖାଉଛନ୍ତି। ଭଲ ଭଲ ଖାଦ୍ୟ ସେମିତି ଖାଇବି ଆଉ ବ୍ୟାୟାମ କରିବି। ଓ ସେମିତି ହେଲେ ମତେ ଲାଗୁଚିମ ନଅଟା ଠିକ୍ ହେବ। ଆଉ ସେମିତି ଆଉ ମାନେ କଣ କହୁନାହାନ୍ତି ବେଶୀ ମୁଁ ରୋଗରେ ଆକ୍ରାନ୍ତ ହେବିନି। ଆପଣଙ୍କୁ କଣ ଲାଗୁଛି? ଜିନିଷକୁ ନେଇକିନା।
ନାଇଁ ଆପଣ ଯୋଉଟା ବି କହିଚନ୍ତି ଠିକ୍ କହିଚନ୍ତି। ଆପଣ ବି ସେମିତି ସେଇ ଜିନିଷ ଟିକିଏ ଖାଆନ୍ତୁ। ଯୋଉଟା କି ଆମ ଶରୀର ପାଇଁ ଭଲ।
ହଁ ସେୟା ସେୟା। ଆପଣ ତ ଖାଉଛନ୍ତି। ଆପଣ ଜାଣୁଥିବେ ଆପଣଙ୍କ ଶରୀରରେ ପରିବର୍ତ୍ତନ ହୋଉଥିବ। ମାନେଆ ଆପଣଙ୍କୁ ବେଶି ହଁ ସେଇ ଜିନିଷ ମାନେ ଯେମିତିି ଏ ଭାବନ୍ତି ମୁଁ ଜଙ୍କଫୂଡ଼ ଡେଲି ସବୁଦିନ ଖାଇବି। ଚାଲିଲେ ଟିକିଏ ହାଲିଆ ହେଇଯିବି। ମୋ ଦେହ ଖରାପ ହୋଇଯିବ। କିନ୍ତୁ ଆପଣଙ୍କ ସେମିତି କିଛି ହୋଉନଥିବ ମୋତେ ଲାଗୁଚି। ତ ମୁଁ ବି ଚାହୁଁଚି। ଯେ ଆପଣଙ୍କ ଭଳିଆ ମୁଁ ଆପଣଙ୍କ ଗୁଣ ଅନୁସରଣ କରିବି। ଆଜି ବହୁତ୍ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକିନା। ଆପଣଙ୍କଠୁ ଦୁଇଟା ଜିନିଷ ଶିଖିଲି ମୁଁ। ଗୋଟେ ହୋଉଚି ଯଦି ଦୁଃଖ ଥିବେ ତାହେଲେ ଆପଣ ଭଗବାନଙ୍କ ଶରଣ ନେଇକି ତାଙ୍କୁ କହି ପାରିବେ। ଆଉ ଗୋଟେ ଜିନିଷ ମାନେ ଆପଣ ଭଲ ଭଲ ଖାଇବେ। ଆଉ ଦେହ ସୁସ୍ଥ ରହିବେ। ସେଇଆ ନା ହଁ ଠିକ୍ ଅଛି ଠିକ୍ ଅଛି। ତ ଆପଣ ହୋଉଚନ୍ତି ମୋର ଆପଣଙ୍କୁ ଗୋଟେ ଗୁରୁ ବୋଲି ଭାବିକି ଠିକ୍ ଅଛି। ଏ ଦିଟା ଜିନିଷମୁଁ ଅନୁସରଣ କରିବି। ଆଉ ମୁଁ ମୋ ଭାବୁଚି ଏଇ ଅନୁସରଣ କଲେ। ମୋର ଯୋଉଁ ଜୀବନଶୈଳୀରେ ପରିବର୍ତ୍ତନ ଆସିବ। ହଁ କି ନାହିଁ?
ହଁ ନିଶ୍ଚିନ୍ତ ଭାବରେ। ଆପଣ ଏମିତି ହିଁ କରନ୍ତୁ।
ହୁଁ ହୁଁ ସେଇଆା ସେଇଆ। ଆଉ ଭଗବାନଙ୍କୁ ଯଦି ମନ
ଭଲ ଲାଗିଲା। ଏବେ ମୋର ଟିକିଏ କାମ ଅଛି। ମୁଁ ଯାଉଚି।